ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
କଣ କରୁଛ?
ଏବେ ବସଛି ଆଉ।
ଉଁ ତମ ଆଡେ ବର୍ଷା ହଉଛିି ନା।
ହଁ ସକାଳୁ ତ ବର୍ଷା ହଉଚି ଆଉ।
ହଁ ଫୁଣି ଏବେ ଏବେ ଟିକେ ହେଲା ଛାଡି ଯାଇଥିଲା ମୁଁ ଆସିଲି ତମତେ କଥା ହବାକୁ
ହୁଁ। ନାଇଁ ନାଇଁ ଏବେ ଆମର ଛାଡି ଯାଇଛି ତ ଖରା ବେଳୁ ବର୍ଷା ଟା ଛାଡି ଯାଇଛି ଆଉ।
ଯାହା ହଉ ଆମର କଣ ପୁରା ସକାଳୁ ମାନେ ସକାଳୁ ପୁରା ଲାଗିକି ରହିଛି।
ପୁରା ଲାଗିକି ରହିଥିଲା ଏବେ ହେ ଜଷ୍ଟ ଏ ଖରାବେଳେ ହିଁ ଛାଡ଼ିଛି।
ନା ମୋର କାଇହିଁ ଛାଡିନି ଟୋଟାଲି ଏଇ ପକଉଛି ତାର ପୁରା ଛାଡୀ ଯାଉଚି।
ନାଇଁ ଏଇ ଏଇ କେତେ ଦି ଘଣ୍ଟା ଅଢେଇ ଘଣ୍ଟା ହବ ବର୍ଷା ଟା ଛାଡି ଯାଇଛି।
ହଁ ଯାହା ହଉ ଆମର ତ କଣ ଛାଡିିନି ମୁଁ ସୋଇ ପଡ଼ିଥିଲି ଖାଇକି। ଶୋଇପଡିଥିଲି ସେ ମୁଁ ଶୋଇଛି ଯେ ସେ ପାଣି ଠପ ଠପ ଖାଲି ସାଉଣ୍ଡ ହଉଛି।
ହୁଁ କହନା କହନା ବର୍ଷା ଆଜି ଦିନରେ ଯୋଉ ହଇରାଣ କଲାଣି କୁହନା କୁହନା। ଲୁଗାପଟା ବି ଶୁଖିବାକୁ ଜାଗା ନାହିଁ କାମ ବି କରିବାକୁ ବହୁତ ଅସୁବିଧା ହଉଛି।
ହଁ ପା ଆମର ବି ଲୁଗା ପଟା ଶୁଖି ସୁଖି ନାହିଁ। ଆମ ଲୁଗପଟା ବି ସେ ଶୁଖିିନେଇବା।
ହଁ ବା ଆମର ପା ଶୁକେଇ ନାହିଁ ଯ ଓଦା ଯିଏ କୁହନା କୁହନା।
ହଁ ପୁଣି ଗନ୍ଧେ ଆଉ କାଲି ଆମ ସାର ଙ୍କ ରିଟାୟାରମେଣ୍ଟ ପୁଣି।
ହଁ ସ୍କୁଲ ନା କଲେଜ?
ସ୍କୁଲରେ।
ଆଜ୍ଞା ଓହୋ।
କଲେଜରେ କଣ କଲେଜରେତେ ଛୁଆ କଣା ମାନେ କ ଯଦି କି ସାରଙ୍କ ସହିତ ସ ସ୍କୁଲରେ ବେଶୀ।
ହୁଁ।
ଆମ ବେଳେ ସ୍କୁଲରେ ସାରଙ୍କ ସହିତ ବେଶୀ ସେମାନେ ଯାଇଥିଲେ ଏବେ ତ ସେ କଲେଜ ଅଧା ଯାଉନାହାନ୍ତି ସବୁବେଳେ।
ହୁଁ।
ତା ପରେ ସ୍କୁଲରେ ଯୋଉ ରିଟାରମେଣ୍ଟ ହଉଛନ୍ତି ଯୋଉ କଲେଜରେ ଯୋଉ ରିଟାରମେଣ୍ଟ ହଉଛନ୍ତି ସାର୍ ଙ୍କର ସେମାନେ କେବେ ଛୁଆ ମାନଙ୍କୁ ଟିକେ ଡାକନ୍ତିନି।
ନା।
ଡ଼ାକନ୍ତିନି ସେମାନେ ସବୁ ନିଜେ ମାନେ ଆ କଲେଜ ଲେ ଚିଅଦା ପ୍ରିନ୍ସିପାଲ ମାନେ ସେମାନ ତାଙ୍କର ହେଲା ଇଏ କରି କି ବିଦାୟ କାଳୀନ ସଭା ଡ଼ାକିକି ବିଦାୟ କରିଦିଅନ୍ତି ଜୁ ଷ୍ଟାପ୍ ମାନଙ୍କୁ।
ଉଁ।
ଆଉ କିନ୍ତୁ ସ୍କୁଲରେ କଣ କହିଲ ସ୍କୁଲ ହେଲେ ସାରେ ଙ୍କର ଷ୍ଟୁଡେଣ୍ଟ ଯେତେ ପଢ଼ିଥିବେ ତାଙ୍କ ଯୋଉ ବ୍ୟାଚେ ସମସ୍ତେ ଆସିବେ ସମସ୍ତଙ୍କ ମାନେ ଦାୟିତ୍ୱ ନେଇକି କରିବେ।
କନ୍ତି ହଁ।
ହୁଁ ଆମ ସେଗୁ ସବୁ ଛୁଆଙ୍କୁ ଦେଇଥି କଣ କଲେ କେୟାଣି କାଲି ତ ହବ ଦେଖିଆ କଣ ହଉଚି ବର୍ଷାଟା ନ ହୁଅନ୍ତା କି
ଲଘୁଚାପ ତ ହେଇଚି ବର୍ଷା ତ ହୋଉଚି ଏମିତି ଆଉ।
ଡ଼େଲି ତ ବର୍ଷା ହୋଉଚି।
ହୁଁ।
କାଲି କଣ ହବ କେଜାଣି?
ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲ?
ତମେ ତ ଦେଖୁଚ ବର୍ଷା ହଉଛି ମତେ କହୁଚ ବୁଲାବୁଲି
ହୁଁ। ଆମର ବି ଇଆଡ଼େ କଣ କହିଲ ବର୍ଷା ତ ହୋଉଛି ନଈ ପାଣି ବି ବଢ଼ିଚି ନଈରେ ପାଣି ଆସିଛି। ଏଇ ଟିକେ ଚାରିଟା ବେଳେ ଭାବୁଥିଲି ଟିକେ ଯିବି ଆଉ ବୁଲିବା ପାଇଁ ଆଉ ମାଛ ବି ପ୍ରବଳ ହେଇଛନ୍ତି।
ହୁଁ ବର୍ଷା ଜୋରରେ ହେଲେ ପାଣି ହେଲେ ମାଛ ଧରା ହବ ଆଉ।
ଲୋକ ତ ସବୁବେଳେ ଯାଉଛନ୍ତି ମାଛ ଧରିବା ପାଇଁ।
ଏଇ ଯୋଉ ମଝିରେ ହେଲା କଣ କହିଲ ଆମ ଏ ଯୋଉ ମଝିରେ ଆର ବର୍ଷ ମାନେ ସେ ଯୋଉ ବର୍ଷା ହେଲା ପୁରା ପାଣି ଆମ ରା ରାସ୍ତା ଓପରେ ଉଠିଗଲା ପାଣି। ହେଲା ଯୋଉ ଖାଲ ଯୋଉ ବିଲରା ସବୁଆଡ଼େ ମାଛ ମାନେ ଏତେ ହେଇଥିଲା
ଫସଲ ସବୁ ନଷ୍ଟ।
ହଁ ସେଇଠି ଯୋଉ ମାଛ ହେଲା ଏତେ ହେଇଥିଲା ଯେ ଏତେ ପଡ଼ିଲା ମାଛ ମାନେ ମୋ ସାଙ୍ଗ ବୋଉ ଗୋଟେ ତା ବାପା ଜାଲ ପକେଇଥିଲୁ। ସେ ମାଛ ମାନେ ଆମ ପଞ୍ଚାୟତ ସାରା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବାଣ୍ଟିଲେ ମାଛ। ମାନେ ଏତେ ମାଛ କହିବାର ନାହିଁ ଖାଲି ଯୋଉ ଗଡ଼ିଶ ଆଉ ହେଲା ଯୋଉ କୋଉ ମାଛ ଛୋଟ ଛୋଟ ନଥାଏ ନା। ସବୁ ଦେଶୀ ମାଛ ଖାଲି ମେଚି ପିଲ ଆମ ଘରେ ମାନେ ହଁ ଆମ ଘରେ ମେଞ୍ଚି ଭଜା ହେଇଥିଲା ତରକାରୀ ହେଇଥିଲା ମାନେ କହିବାର ନାହିଁ ମାଗଣା ମୁ ଦେଇଦେଲି।
ଆମର ଆମର ଯେତେବେଳେ ପଢ଼ୁଥିଲି କୋଉ କ୍ଲାସରେ କହିଲ ଅଷ୍ଟମ ତ ମାନେ କେତେ ସପ୍ତମ ଅଧା ଅଷ୍ଟମ ହେଇନଥିଲା ହେଇଥାନ୍ତା। ମୁଁ ଯାଇଥିଲି ମାମୁଁ ଘରକୁ ଯଦି ମାମୁଁ ଘରକୁ ଯାଇଥିଲି ଯୋଉ ମା ମୁ ଘରେ ଘାଇ ବାନ୍ଧିଥିଲା ମାନେ ଘାଇ ଭାଙ୍ଗି ଯାଇଥିଲା ପୁରା। ଟୋଟାଲି ବନ୍ଧ ପୁରା ଭାଙ୍ଗି ଯାଇଥିଲା ଭାଙ୍ଗି ଯାଇଥିଲା ମଝିରେ ପାଣି। ଜଣଙ୍କର ଦୋତାଲାଟେ ପୁରା ଭୁସିଡ଼ି ପଇଲା ନଈକୂଳ ଘର ନା ନଈକୂଳ ମାନେ ବିଲ ସାଇଡ଼ ରେ ଥିଲା। ସିଏ ପୁରା ଭୁଷୁଡ଼ି ପଇଲା ଦୋତାଲାଟା ସେତେବେଳେ ଆମ ନଈ ତାଙ୍କର ଯାଇଙ୍କି ମୋ ମାମୁଁ ହେରିକା ତାଙ୍କର ଗଡ୍ରେଜ ଫଡରେଜ କାଢ଼ିଦେଲେ ଯ ଯେତିକ ସୁନା ରୂପା ଥିଲା ସେମାନେ କହିଲେ କହିଲେ ନା ନା ତମେ ସେ ସୁନା ରୂପାରେ ହା ତ ମାନା ସେ ସବୁ ଭାଷି ଗଲା। ଆଉ ତାପରେ ଆମର ଏ ଥି ଯୋଉ ନଈ ଅଛି ନଈ ବନ୍ଧ ମନ୍ଦିର ପୁରା ମନ୍ଦିର ଓପରେ ପାଣି।
ହଁ ହଁ ଆଗେ ତ ତା ନଈ ବଢ଼ି ଆସେ।
ହୁଁ।
ଏବେ ହୁଁ ଏବେ ହେଲା କଁ କହିଲୁ?
ଗେଟ୍ ଖୋଲିଯିବ ନାଁ ସେତେଳେ ଭୋଉତ ପାଣି।
ହୁଁ ଆମର କଁ କହିଲ ଆମର ନଈ ଥିଲା ଆଗେ ଆସେ କାଳେ ନଈ ବଢ଼ି ଏତଳେ ଆ ସେ ମୋ ଜେଜେ ହରିଆଙ୍କ ସମୟରେ ଆମ ଗାଁ ପୁରା କଁ କହିଲ ପୁରା ବୁଡ଼ି ଯାଏ। ଦେଖାଯାଏନା ଏବେ ବନ୍ଧ ହେଇଯାଇଚି। ଆଉ ପାଣି ଆସୁନେଇ।
ହୁଁ।
ଏବେ ବନ୍ଧ ହେଇଯାଇଚି ଯୋଉ ଆସୁନି ଆଉ ପାଣି।
ହୁଁ।
ଏମତି ହେଇଛି। ଆଉ ମାଛ ପ୍ରବଳ ଧରା ହୁଏ। ସେ ଯୋଉ ମାଛ ଧରା ହେଇଥିଲା ତାଙ୍କର ଗୋଟେ ଦେଇଚନ୍ତି କାଣ୍ଡନଳ ତା ଭିତରେ ପୁରେଇକି।
ହଁ ହଁ ମାଛ ମାଛ ଆମେ ଶୁଣୁନା ଆମେ ଥରେ ଆର ବର୍ଷ ରଜରେ ଯାଇଁକି ବସଥିଲୁ ଯୋଉ ନଈ ଆଡ଼େ ଯାଇଥିଲୁ। ବସିଥିଲୁ ନଈକୂଳରେ ଗୋଟେ ଲୋ ଗୋଟେ କେଉଁଟଟେ ଯାଇଥିଲା ମାଛ ଧରିବା ପାଇଁ। ସିଏ ମାଛ ଧରିବ ଗୋଟେ ସାପଟେ ଧରିଥିଲା ଧରଲା ସେ ସା ବୁ କିନ୍ତୁ ପାଣି ଭିତରୁକୁ ଛାଟିଦେଲା ନହଲେ ସାଙ୍ଗେ ସାଙ୍ଗେ ସେ ସାପ କାମୁଡ଼ି ପକେଇଥାନ୍ତା ତାକୁ ହେଲା। ଆ ଯୋଉ କାଲି ଆଉ କାଲି ଆମର ଆସିଥିଲେ ମାଛ ଧରିକି ନଈରୁ ଆଣିଥିଲେ ବଡ଼ ବଡ଼ ପୁରା ଶେଉଳ।
ହୁଁ ବାପା ବି ଆଣନ୍ତି ନଈରୁ। ହଁ ମୋ ବାପା ବି ଆଣନ୍ତି ଯୋଉ ଯାଆନ୍ତ୍ ଇ ସେଇଆଡ଼େ ବଜାର ନଈରେ ଏଦି ମାଛ ପଡ଼ିଥାଏ ଆଣନ୍ତି।
ହୁଁ।
ଆମ ଘରୁକୁ କଁ କଇଲ ଆମର ସବୁ ଆମର ଯେ ବରଫ ଦିଆ ମାଛ ଏତେ ଆସେନି, ଘରେ ଗ୍ରିହ ଖରାପେ। ଆମର ଦେଶୀ
ମୋ ମା ନୁହଁ ନା ବରଫ ଦିଆ ମାଛ ଜମାରୁ ବି ଖାଆନ୍ତିନି ମୁଁ ଯୋଉ କେବଳ ନଈ ମାଛ ଦେଶୀ ମାଛ ଖାଆନ୍ତି।
ଆମର ନଈ ମାଛ ଆଉ ପୋଖରୀ ମାଛ। ଏଇ ମାଛଲା ଖାଲି ଆସେ ହଁ।
ଆମର ଜମା ବରଫ ଦିଆ ମାଛ ମୋ ମା ଖାଇବାକୁ ଜମା ଭଲ ପାଆନ୍ତିନି, ମୋ ବୁଢୀ ମା ସିଏ ସବୁବେଳେ ସେ ଦେଶୀ ମାଛ ନଈ ମାଛ ପୋଉଳା, ଶେଉଳ ଏଇ ସବୁ ମାଛ ଗଡି଼ଶ
ଗଡି଼ଶଟା ଭଲ, ମୋ ବୋଉ କୁହେ କି ଗଡି଼ଶଟା ହେଲା ପୁରା ରକ୍ତ ମାଛ ଦେଶୀ ଧ
ଚୁନା ମାଛ ଚୁନା ମାଛଟା ଆଖି ପାଇଁ ଭୋଉତ୍ ମାନେ ଇଏ। ଜାଣଚ ନା? ହୁଁ ନଈ ମାଛ ତଡ଼ କାରୀ କରିବ ମାନେ ଆଳୁ ଝୋଳ ପୁରା ଲଗେଇ ଭାତ ଖାଇଦବ ସେଟା ପୁରା ବାସ୍ନା ହବ। କିନ୍ତୁ ସେ ବରଫ ଦିଆ ମାଛ ଏତେ ଟେଷ୍ଟ ନାହିଁ।
ନାଉ ନଈ ମାଛ ଟିକେ ଆ ଅବଶ୍ୟ ଆଇଁଷିଆ ଗନ୍ଧେଇବ
ହୁଁ ତାର ଟେଷ୍ଟ ଅଛି ଟେଷ୍ଟ ଅଛି ସେ ଲଗେଇ ଭା ତ ଖାଇଦବ, କିନ୍ତୁ ବରଫ ଦିଆ ମାଛ ଜମ
ମିଠା ମିଠା ଲାଗିବ ଯୋଉଟା ଭଲ ଲାଗିବ ବାଲିଆ ଜାଗାଟା ନା ହୁଁ।
ମିଠା ଲାଗେ ହଁ ନଈ ମାଛଟା।
ମୁଁ ତ କହିବି କି ମିଠା ଲାଗେ ଯୋଉଟା ବଡ ବଡ ନଈ ମାଛ ଆସେ ତାକୁ ପୁରା ମାନେ ଖ ଖଟା ଖଟା କରିକି ତରକାରୀ କରିଥିବ। ମାନେ ମାନେ ମୁଁ ତ ତରକାରୀ ଅବଶ୍ୟ ଖାଇବି। ଆମ୍ବୁଲ ହେଇଥିଲା ମୁଁ ଆମ୍ପୁଡିବି ଭଲ ଲାଗେ ମତେ।
ହୁଁ ଆଳୁ ଝୋଳ ଚ
ଆଳୁ ଟା
ଆଉ ଜାଣିଚ ନା।
ଆଳୁ ଚକୁଡିକି ଖାଇବ ଭଲ ଲାଗିବ।
ମସଲା ଟା ଯଦି ନୁହ ଶିଳରେ ବଟା ହେଇଥିବ ତରକାରୀ ର ଟେଷ୍ଟ ଟା ଆହୁରି ବଢିଯିବ ଜା ଚନା କାରଣ ଶିଳ ବଟା ମସଲା ଅଧିକ ଭଲ ଲାଗେ ତରକାରୀରେ।
ହୁଁ ମୁଁ ଯେତେବେଳେ ପରେ ହେଲା ଯୋଉ କଣ କହିଲ ଅଁ ଯୋଉ ପିଆଜ ଫିଆଜ ଜାରିକି କଞ୍ଚା ଲ ପକେଇକି ମସଲା ଇଏ କରି କରେ ଭଲ ଲାଗେ।
ହୁଁ ପିଆଜ ଯା ସବୁଥିରେ ଆ ସବୁଥିରେ। ପିଆଜ ଜାରି ଦବ ଭଲ ଲାଗିବ ପିଆଜ ଅଧିକ ବାଟିଲେ ଜମା ଭଲ ଲାଗିବନି।
ନା ଜାରିଦବ ଭଲ ଭଲ ଲାଗିବ।
ଆମର ଏଆଡେ ପୁଣି ବର୍ଷା ଅନ୍ଧାର କରିକି ଆଇଲାଣି ଏଇନା ଢାଳିବ।
ହଁ ବା।
ଜମା ଛାଡୁନି ବର୍ଷା ଡା ଯୋଉ ହଇରାଣ କରୁଚି କୁହ ନା କୁହ ନା ବାସନ ବି ଟିକେ ମାନେ ଧୋଇ ହଉନି।
ଆମର ଯୋଉ ମୁଁ ନା ପଖାଳ ଭାତ। ଆମ୍ବ ଆଉ କଲଳା ଭଜା ଆଉ ଆଳୁ ପଘରା। ଆଉ କାଙ୍କଡ ତରକାରୀ ହେଇଥିଲା କିନ୍ତୁ ମୁଁ ଖାଇନି ହେରାକ ଖାଲି ଆଳୁ ପଘରା ଆଳୁ ପଘରା ଇଏ କରିକି ଖାଇଥିଲି ଆଉ। ସେମିତି ଖାଇବା କଥା ହୁଁ ଦେଖ ଯୋଉ ଚୁନା ମାଛ ଟା ତମେ ବେଶ ଦେଇକି କଇଁଆ ପକେଇ ଖାଲି ମାନେ କଷି ଦେଇଥିବା ବଢିଆ ଲାଗିବ ଖାଇବାକୁ ନା ପଖାଳ ଭାତ।
ଆମ ଘରେ ଚୁନା ମାଛ ଖାଇବାକୁ ସମସ୍ତେ ମାନେ ବହୁତ ପସନ୍ଦ କରନ୍ତି କିନ୍ତୁ ମୁଁ ମତେ କଣ ପାଇଁ ପସନ୍ଦ ଲାଗେ ନା କୁହନି ସେ ଯୋଉ ଛୋଟ ଛୋଟ ମାଛ ନା ତାକୁ ଚୋବେଇକି ଖାଆନ୍ତି। ମୁଁ କହମି ହେ ଏ ଭଳିଆ କିଏ ଚୋବେଇ କି ଖାଇବ ପୁରା ମାନେ କଣ କହିଲ ଏତିକି ଏତିକି ଛୋଟ ଛୋଟ ସାଇଜ ର ପୁରା ବେସର ଦେଇକି ପୁରା ହୁଁ ଯୋଉ ଟୁବୁଟିଆ କରିକି ରାନ୍ଧନ୍ତି। ହାଲୋ। ହାଲୋ। ହାଲୋ। ହଁ